ଆଜ୍ କ
ଭାଇ ନମସ୍କାର।
ନମସ୍କାର ନମସ୍କାର।
ଉଁ ଆଉ ଦେହ ପା ସବୁ ଭଲ ନା?
ହଁ ଭଲ ଭଲ।
ହଁଅ ଆଜି କଣ ଖିଆ ପି ଖିଆ ପିଇଆ କଣ ଆଜି ସକାଳୁ ହେଇଛି କଣ?
ଭାତ ଡାଲି ଏଇ ରା ହେଇନି ଆଉ ରାତିରେ କିଛି ହେଇନି ଖାଇବା ଆଉ ଖାଇବା ଏବେ ଯାଇକି ଆଉ ଏ ସାଙ୍ଗମାନଙ୍କ ସହିତ ବସ ଥିଲି ତ ଟିକେ।
ହୁଁ। ଆଉ ଏଇସବୁ ଜିନିଷ ତାହେଲେ ଆମର ବି ଆଜି ବହୁତ ଜିନିଷ ଖିଆ ହେଇଛି ମୋ ଆମେ ତ ପ୍ରାୟ ଚାରି ତିନି ଭାଇ ଯାଇଥିଲୁ ମୋ ବଡ଼ ଭାଇ ଆଉ ମୋ ମଝିଆ ଭାଇ, ଆଉ ମୋର ଗୋଟେ ସାଙ୍ଗ ଜଗନ ବୋଲି, ମୋର ଆଉ ଗୋଟେ ସାନ ଭାଇ କାଳିଆ ଏ ସବୁ ଆମ ଗୋଟେ କାରିଆ ଆପ ରରୁ ପଇସା ଆସିଥିଲା ଯୋଉ ଆମର ପଇସା ଆସିବା ଦ୍ଵାରା ଆମେ ଯାଇଥିଲୁ ବାଲିଚନ୍ଦ୍ରପୁର ମାର୍କେଟ। ସେଠି ଯାାଇଁ ପ୍ରାୟତଃ ଆମର ଜଗନ ର ଆଉ ତୋଫାନାହି ର ଖାସି ମାଂସର ବିରିୟାନୀ ଖାଇଲେ।
ହୁଁ।
ସେଠି ଖାସି ମାଂସରେ ବିରିୟାନୀ ଖାଇସାରିଲା ପରେ ମୁଁ ତ ପ୍ରାୟ ସେଥେ ଭଲ ଲାଗେନା ମତେ। ମୁଁ ଗୋଟେ ଅଣ୍ଡାର ଗୋଟେ ଗୋଲ ଗୋଲ ମତେ କରିକ କଣ ଦେଲେ। ସେଇ ସବୁ ଜିନିଷ ଖାଇଲି। ଖାଇ ସାରିବା ପରେ ମୁଁ ଗଲି ପ୍ରାୟତଃ ବାଲଚନ୍ଦ୍ର ପୁର ଗୋଟେ ଜାଗାକୁ ଗୁପଚୁ ଦହି ଗୁପଚୁପ ଖାଇଲି। ଆଉ ଆମ ପଛେ ପଛେ ମୋ ସାନ ଭାଇ ଘରିବା ବି ଗଲେ। ଆମ କାଳିଆ ଯେପରି ମୋ ବଡ଼ ଭାଇ ଗୋଟେ ବି ମିଶି କି ଯାଇଥିଲେ, ସେ ସବୁ ସେ ଜିନିଷ ଆଇସ୍କ୍ରିମ ଏ ସବୁ ଜିନିଷ ଖାଇଲେ। ଖାଇଲେ ଆମେ ବୁଲିବାଲି ଆଇଲୁ ଆଉ। ଆପଣ ଆଜି ଦିନ ମାନରେ କୁଆଡ଼େ କଣ ବୁଲିବାକୁ ଯାଇଛନ୍ତି ଟିକେ କହିବେ କି?
ବୁଲିବାକୁ ନାଇଁ କୁଆଡେ ଯାଇନୁ। ମାନେ ସକାଳେ ତ ଏଇ ଘର କାମ କି ଛି ଥିଲା। ଘର କାମ କଲି। ସକାଳେ ତାପରେ ଏଇ ଖାଇ ପିଇକି ବସିଥିଲି। ତାପରେ ମୋ ସାଙ୍ଗଟା ଫୋନ କଲା କହିଲା ପୋଲକୁ ଆସ। ପୋଲୁକୁ ଆସିଥିଲୁ ଆମ ଘର ପାଖରେ ଗୋଟେ ପୋଲ ମାନେ ବାଜୁପୁରା ବ୍ରିଜ୍ ବୋଲି ଅଛି। ଆସିଥିଲୁ ପୋଲରେ ବସିଥିଲୁ ଯେମିତି। ଆ ଏଠୁ ବର୍ଷା ହେଲା ଯାଇକି ଥିଲୁ ଆମ ସେ ମଣ୍ଡପ ପାଖରେ। ମୋ ଘର ପୋଲ କତିରେ ମଣ୍ଡପ, ସେ ମଣ୍ଡପରେ ବସିଥିଲୁ। ବସିକି ହେଠି ତାପରେ ଏମିତି ତା ପେଟ ଟା କଣ ଖରାପ ହେଲା। ସେଟା ତାକୁ ଟିକେ ମେଡିକାଲ ନେଇକି ଯାଇଥିଲୁ ଡାକ୍ତରଖାନା। ନେଇକି ଯାଇଥିଲୁ ସେଠୁ ଇଞ୍ଜେକ୍ସନ ଦେଲେ। ଇଞ୍ଜେକସନ ପରେ ଭଲ ହେଲା। ଆସିକିି ତ ଏଇ ବସିଛୁ। ତାପରେ ସେଠି ଟିକେ ବରା ଆମେ ଖାଇଲୁ। ମୋ ସାଙ୍ଗ ଗୋଟେ ଯାଇଥିଲା ଆମେ ତିନି ଜଣ ଯାଇଥିଲୁ, ଗୋଟେ ବରା ଏମିତି ଖାଇଲୁ। ସବୁ ଖାଇଲୁ ତାପରେ ଆସିଲୁ। ଆସିକି ଏଇ ବସିଛୁ ଏଇଠି କଥା ହଉଥିଲି ଏଇ ମୋ ଫୋନ କରିଥିଲେ ଜଣେ ଏ ଦାଦା ହିସାବ ହେବେ। ଆମେ ଯିବୁ ରବିବାରେ ଜାମୁ କୋଳି ପାଇଁ।
ହୁଁ।
ଜାମୁଗୋଳି ଆମ ଜାମୁକୋଳି ପାଇଁ ଯିବୁ ଏମତି କଥାବାର୍ତ୍ତା ହଉଥିଲୁ। ଆମେ ସେ ଗୋଟେ ପିଲାଟାକୁ ଫୋନ କରିଥିଲୁ ତାଙ୍କୁ ସେଠି ତାଙ୍କ ମାମୁ ଘର ପାଖରେ। ପାଇଁ ଆମେ ଯାଇଥିଲୁ ଆର ବର୍ଷ ତ, ସେଥିଲାଗି ମନେ ପଡିଗଲା। ଏଇ ଟାଇମ ରେ ଆମେ ଯାଇଥିଲୁ। ଏବେ ଆସିବୁ ଖା ଜାମୁ କୋଳି କଥାବାର୍ତ୍ତା ହଉଥିଲୁ ଏଇ କଥା ସବୁ ଆଉ।
ପ୍ରାୟତଃ ପ୍ରାୟତଃ ଆମେ ତ ସେଇ ବାହାରୁ ଖାଇକି ଆଜି ଆସିଥିଲୁ। ଆଉ ବାହାରେ ଖାଇବା ପରେ ଘରେ ତ ଆମର ଯେପରି କୁଳଥ ଡାଲି। ଆଳୁ ଭର୍ତ୍ତା ଆଉ ଆମର ଟିକେ ଯୋଉ କଇଁଆଁ ଚକଡା ଏସବୁ ଜିନିଷ ହେଇଥିଲା। ସେଥିପାଇଁ ମୁଁ ଆଉ ଖାଇବାରେ ଏତେ ମନ ଧ୍ୟାନ ଦେଲିନି।
ଖାଦ୍ୟ ମାନେ କହିଲ ଯୋଉଟା ମାନେ କହିଲ ଭିଟାମିନନ୍ ଖାଦ୍ୟ ଇଏ ସବୁ। ଆଃ ତମେ ଯଦି ବାରିିବ ଦେହ ଏଇ ସବୁ ଏଇଗୁ ସବୁ ମୋର ଭାରି ପସନ୍ଦ, ତମେ ଜାଣିନ ବର୍ଷା ଦିନେ କୋଳଥ ଡାଲି ଆଉ ଗୋଟେ କଣ କହିଲ ଏଇଟା କଣ ଭେଷଣ ପତ୍ର ଦେଇକି ଯୋଉ କଇଁ ଟା ଦଳା ହେଇଥିବ ମଜା ତାର ହେଇ ଅଲଗା ପ୍ରକାର।
ହଁ ମୁଁ ପ୍ରାୟ ପ୍ରାୟତ ମୋ ବାପା ମାନେ ବାପା ଘରିଆ ଥାଆନ୍ତି। ମୁଁ କୋଳଥ ଡାଲି ଖାଇବାକୁ ବି ଏତେ ପସନ୍ଦ କରେ ନାହିଁ ଏବଂ ମୁ ଗ ଡାଲି ଖାଇବାକୁ ଟିକେ ଭଲ ପାାଏ ଆଉ ଏମିତି ଅଛି ତା ଭିତରେ ଆଉ ବିରି
କିନ୍ତୁ କିନ୍ତୁ ସବୁଠାରୁ ଭଲଟାଶୁଣ ମୋନୋଜ ସଵୁଠାରୁ ଭଲଟା ହଉଛି କୋଳଥ ଡାଲି ସବୁଠୁ ଭିଟାମିନନ୍ କାହିଁକିନା ସେଇଟା ତାର ବହୁତ ଔଷଧୀୟ ଗୁଣ ଅଛି। ମୋର କୋଳଥ ଡାଲି ର। ଇ ଏ ମୁଁ କାଲି ନା କହି କାଲି ନା କହିଥିଲି କରିବେ ବୋଲି। କୋଳଥ ଡାଲି ଆଜି କରିନାହାନ୍ତି ଆଜି କରିଥିଲେ ଆମର ବିରି ଡାଲି। କାଲି କରିବେ ମତେ କହୁଥିଲେ କୋଳଥ ଡାଲି କରିବେ କୋଳଥ ଡାଲି ଟା ବର୍ଷା ଦିନ ଟା ଖାଇବାକୁ ଭଲ ଲାଗେ ଦିନେ ଖାଇଲେ ଟିକେ ଅବାଗ ଲାଗେ କିନ୍ତୁ ବର୍ଷା ଦିନ ସେଟା ଖାଇଲେ ଭଲ ଲାଗେ। ତା ଦେହ ପାଇଁ ବହୁତ ତା ପାଣି ଫୁଟା ପାଣିଟା ବି ତାକୁ ହଁ ସିଝେଇକି ପିଇଲେ ଲୋକ ମାନଙ୍କର ବୋହୁତ କିଛି ଉପକାରତା ଅଛି।
ଯେପରି ଭାଇ ଯେପରି କିି ଆପଣଙ୍କୁ ଜଣାଥିବ ସେପରି ଆମ ଗାଁରେ ଗୋଟେ ସନି ପଡିଆ ଅଛି ସେଠାରେ ଏବେ ତ ଦୁଇ ଚାରି ଦିନ ହେଲା ଆମର ଯେହେତ ଲଘୁ ଚାପ ହୋଇଚି ବହୁ ମାତ୍ରାରେ ବର୍ଷା ହେଲାଣି ବର୍ଷା ହେବା ଦ୍ଵାରା ଆମେ ଯୋଉଠି ବୋଲିଂ କରିଥାଉ। ଆଉ ଫିଲ୍ଡିଂ କରିଥାଉ ଏ ସବୁ ଜାଗା ବହୁ ମାତ୍ରାରେ କାଦୁଅ କାଦୁଆବା ଦ୍ଵାରା ଆମର ଯୋଉ ଗାଁ ପିଲା ମାନେ କୋଡିଏରୁ ପଚିଶ ଜଣ ପିଲା ଆସଛନ୍ତି ଏଇଟା ଖେଳିବାକୁ ଆ ସିଏ ଆଉ ଖେଳିବାକୁ ମଧ୍ୟ ଆସିନାହାନ୍ତି ପ୍ରାୟତ ପାଖାପାଖି ପିଲା
ମୁ କହିଲ ବୋରିଙ୍ଗ ହେଇଯିବେ ମାନେ କଣ କହିଲ ଆସିପାରିବେନି ଖେଳିବା ପାଇଁ। କିନ୍ତୁ ମୁଁ ସେତିକି ଯାଏ ସେ ସେ ଆମ ପାଖରେ ଗୋଟେ ପଡିଆ ଅଛି ମୁଁ ଯାଏ ସେତିକି କିନ୍ତୁ ମୋର ଖେଳିବାକୁ ଟିକେ ଇଣ୍ଟେସ ନା ମୁଁ ବଲ ଫଲ୍ ଟିକେ ଗୋଟେକି ଦିଏ ଫର୍ଣ୍ଟ ରହେ ବାଉଣ୍ଡରୀ ରୁହେ ଗୋଟେକ କି ତାଙ୍କୁ ଦି ମୋର ଖେଳିବା କୁ ଟିକେ ଇଣ୍ଟେଶ ଦେଖାର ଭଲ ପସନ୍ଦ ଲାଗେ ମତେ।
ମତେ ଜଣାଅଛି ତମେ ଆଉ ତମର ଗୋଟେ ସାଙ୍ଗ ଅଛନ୍ତି ତମ ଦିଇ ସାଙ୍ଗ ବୋ ଛୋଟବେଳୁ ବହୁତ ଭଲ ଖେଳ ସେ ବହୁତ ବା ବାହା
ବୁଝୁଛି ଆପଣଙ୍କ କଥା କିନ୍ତୁ ଖେଳେ ମାନେ ମୁଁ ଦେଖିବାକୁ ଯାଏ ନା ଦେଖିଥିବି ଆପଣ ଶୁଣିଥିବେ ସେ ସେ ସାଙ୍ଗ ଟା ମୋର ଖେଳେ। ମୁଁ ବାସ ତା ସହିତ ଯାଏ। ଇଁ ମାନେ ବଲ୍ ଫଲ ମାନେ ତାକୁ ହେଲ୍ପ କରେ ପାଣି ଫାଣି ଦିଏ ଏ ସବୁ ବଲ୍ ଫଲ୍ ବାଉଣ୍ଡରି କରେ ମୁଁ ବଲ୍ ଫଲ ଦିଏ।
ତମକୁ ତ ଜଣାଥିବ ତମେ ବାହାର ଯେପରି ଭୁସୁଣ୍ଡପୁରୁ ଏଇ ଯେପରି ବାହାର ଏରିଆ ଆପଣ ବହୁତ ଜେଗାକୁ ଯାଇଛନ୍ତି ଖେଳିବାକୁ। ବହୁତ ଭଲ ଭଲ ତମ ସାଙ୍ଗ ସହିତ ବି କପ୍ ବି ଆଣିଛ ବଡ ବଡ ତମକୁ ମୁଁ ଦେଖ ଖିଚି ଯେପରି ସମାଚାର ରେ ଆଇଥିଲା ତମ ନା। ଏ ସବୁ ଯୋଉ ଆଇଥିଲା ଆଉ ବାହାର ଜେଗା କେତେ କଣ ମାରିକି ଜିତେଇଛ ସେ ସବୁ ବିଷୟ ଟିକେ କହିବେକି ମତେ।
ନାଇଁ ସେମିତି ତ ମୁଁ କୋଉଠି ବି ଖେଳିନି ଏତେ। ସାଙ୍ଗ ଟା ଭଲ ଖେଳେ ମୁଁ ବାସେ ସେମିତି କେବେ ଗୋ ଗୋଟିଏର ଗୋଟେ ଜାଗାରେ ଖେଳିଥିଲି ମୋତେ ମିଳିଥିଲା ଆଁ ମାନେ ସେ ଖେଳର ଟୋଟାଲି ମାନେ ସବ ସର୍ବୋଚ୍ଚ ରନ ସର୍ବୋଚ ମାନେ ଏମିତି ଗୋଟେ କଣ ମିଳିଥିଲା ଭଲ ମାନେ ଏଇ ଛତିଆରେ। ସେଇଟା ଆମର ଯୋଉଟା ଆମର କହିଲ ଅ ଇ ଇଏ ବଲ ଚମଡ଼ା ବଲ ଟା ଚମ୍ ଚମଡ଼ା ବଲଟେ। ଚମଡ଼ା ବଲ ରେ ଏଇଟା ଖେଳ ହଉଥିଲା ମୁଁ ସେଇଠି ପାଇଥିଲି ମେ ମତେ ସ ସ ସର୍ବାଧିକ ରନ ସର୍ବାଧିକ ଫିଲ୍ଡିଙ୍ଗ ଏମିତି ସବୁ ସବୁଠୁ ମିଳିଥିଲା ସେଇ ଗୋଟେ। ସେ ଗୋଟେ ଜାଗା ସବୁଠାରୁ ଭଲ ଆମର ନ କହିଲ ସ୍ମରଣୀୟ ଜାଗାରେ କି ଭଲ ମତେ ସବୁଠୁ ଭଲ ପ୍ରାଇଜ ଦିଆଯାଇଥିଲା ସେଇଠି।
ଆଉ ପ୍ରାୟତ ମୁଁ ଆମ ଘର ପାଖରେ ମୁଁ ମୋର ଦାଦା ଆଉ ବଡା ବାପା ଏଇ ସବୁ ଆମ ଘର ପାଖ ଲୋକ ସବୁ ବହେ ମା ମାତ୍ରରେ ଏବେ ଚାଷ କରୁଛନ୍ତି। ଯେ ଆମ ବାରିକରେ ବାଇଗଣ ନାଗିଛି ଆଉ କ ପୋଟଳ ନାଗି ଆଉ ଆପଣଙ୍କର ପୋଇ ଲାଗିଛି ଏ ସବୁ ବହୁତ ଜିନିଷ ଲାଗି ପୋଟଳ ର ରେଟ୍ ଏବେ ଚାଳିସି ବାଇଗଣରେ ବି ସେଇ ପଚିଶ ରୁ କୋଡିଏଇ ରହୁଛି ଆଉ ଇଏ ତ ବିଡା ପାଞ୍ଚ ଟଙ୍କା ଆମର ପୋଇ ଆପଣ ପୋଇ ତରକାରୀ ଯୋଉ ପୋଇ ବେସର ତରକାରୀ ଟା କେମିତି କଣ ଲାଗେ
ହଁ ପୋଇ ବେଶର ତରକାରୀ ଟା ଭଲ ଲାଗେ କାହିଁକିନା ମୁଁ ଟିକେ ଆଗ୍ କହିଲ ଗୋଟେ କଥା ତମେ ଜାଣିନଥିବ। ମୁଁ ଟିକେ ନିରାମିଷ ଲୋକ ମୁଁ ଟିକେ ପୋଇ ପୋଇ ଆଳୁ ବାଇଗଣ ଏଇଟାରେ ପକେଇ ଟିକେ ସେଟା ତରକାରୀ ହେଲେ ମତେ ଟିକେ ବେଶୀ ଭଲ ଲାଗେ ରୁଟି ସହିତ ତାକୁ ମୁ ବେଶୀ ଖାଏ। ରୁଟି ଭାତ ସହିତ ଟିକେ କମ ରୁଟି ସତ ମତେ ବି ଭାରି ଭଲ ଲାଗେ। ଆଉ ଯଦି ବି ଲୋକ ଅଛନ୍ତି ଯିଏ ମାନେ ଆମିଷ ଖାଉଛନ୍ତି ଯ ଦେହରେ। ଏଥର ମାଛ ଟିକେ ପକାଅ। ମାଛ ଟିକେ ମୁଣ୍ଡ ଟିକେ ପକାନ୍ତ ଲାଞ୍ଜ ଟିକେ ପକା ତାକୁ କରନ୍ତି ଘାଣ୍ଟିଆ ଟାଇପରେ ମୁଁ ଜାଣିଛି। କଣ କହନ୍ତି ଖାଇବା ଟା। ସିଏ ବି ତାଙ୍କର ଲୋକଙ୍କ ଗୋଟେ ପସନ୍ଦ କିନ୍ତୁ ମୁଁ ଟିକେ ସାଧା ଲୋକ ଏମିତି ଖାଏ ଭାରି ପସନ୍ଦ ସେ ସେ ସୋର୍ଷ ବାଟନ ଦେଇକି ଭ ଭଲ ଲାଗେ ସେ ଖାଇବାଟା ଆଇଟମ ଟା।
ହଁ ତାହେଲେ ଏଇସବୁ ଜିନିଷ ଜଣାଥିବ। ଏ ବର୍ଷ ଯେଭଳି ଖଯୁରି କୋଳି। ଆଉ ଜାମୁକୋଳି ଆମ ଏକରରେ ବହୁ ମାତ୍ରାରେ ହେଇଛି ଆମର ତ ଆମ ଗାଁରେ ବୋହୁ ବାଳୁଙ୍ଗା ଛୁଆ ସିଏ ତ ଯେପରି ଖରା ବେଳେ ପାଖାପାଖି ଆମ ଏକରେ ତିନିଟି ଚାରିଟି କ ଯୋଉ ଅଛି ଖଜୁରୀ କୋଳି ଗଛ। ଆଉ ଜାମୁ କୋଳି ଗଛ ବି ବହୁ ମାତ୍ରାରେ ମୁଁ କେବେ ଏ ବର୍ଷ ଜାମୁ କୋଳି ଖାଇବାରେ ମୁଁ ଦେ ଦେଖିନି ସିଏ ତ ଛୁଆ ସବୁବେଳେ ଆସିବେ ଦିଟା ବେଳୁ ଚଢିକି ଖାଉଥିବେ ଆଉ ଆଉ ଏମିତି ଖାଉଛନ୍ତି ମୁଁ ଦେଖୁନି ମୁଁ ପ୍ରାୟତଃ ଭାବୁଥିଲି ଦିନେ ଘରକୁ ନେବି ନେଇ ବିି ପାରିନି ଆଉ ତମ ଏରିଆରେ ଅଛି କି ଖୋଜୁରି କୋଳି ଜାମୁକଳି ହେଇଛନ୍ତି ମତେ ଟିକେ କହିବ ମୁଁ ଆଉ ତମ ଏରିଆ କେତେବେଳେ ଯାଇକି ଖାଇ ପି ଆସିବି।
ହଁ ନିଶ୍ଚିନ୍ତ ଆ ଶୁଣନ୍ତୁ ଏ ବର୍ଷ ତ ସରିଗଲାଣି। ଏ ମନସ ଆର ବର୍ଷ ଯତି ବି ହେଇଥିବ ମୁଁ ନିଶ୍ଚିନ୍ତ ଆପଣଙ୍କୁ ଡାକିକି ଦେବି କାହିଁକି ନା ଆମ ସେପଟେ ଘର ପାଖରେ ହିଁ ଘ ଭଲ ମାନେ ଗ ଗ ଦୁଇ ଚାରିଟି ଗଛ ଅଛି ମାନେ ବହୁତ କଷ୍ଟ ହୁଏ ବହୁତ ମାନେ ଧର ଖାଇଯାଆନ୍ତି ଏମିତି ନେଇକି ଆଙ୍କୁରି ନେଇକି ବହୁତ ପାରି ଖାଆନ୍ତି ଲୋକ ବହୁତ ମାନେ ଦି ତିନିଟା ଗାଁରୁ ବି ଆସନ୍ତି ଲୋକ ଖାଆନ୍ତି। ସେ ଯା ମାନେ ତାପରେ ଏ କହନ୍ତି ଖଜୁରୀ ରସ ବି ଏବେ ତାପରେ ପରେ କଟା ହେଇଥିଲା ସୁ ଆସିିକି ନିଅନ୍ତି। ଇଏ କାଟନ୍ତି ଗଛ ଏ ବହୁତ ଲୋ ଆସି ନେଇଯାଆନ୍ତି ମୁଁ ଆର ବର୍ଷ କରିଦେବି ଆଉ।
ହଁ ଆଉ ଜଣା ଥିବ ଆମ ଘର ପାଖରେ ଦି ଚାରିଟା ତାଳ ଗଛ ଅଛି। ତାଳ ଗଛରେ ତାଳ ମୁନ ବି ବହୁ ମା ତ୍ରା ରେ ଗୋଟେ ସବୁ ଖାଇଛି ଶନି ମେଳା ଆଉ ଶନି ଓଷାରେ ଖାଇସାରା ପରେ ଏଇ ଯଉ ତାଳ ପଡି ସାଇଲା ପରେ ଯ ମା ତାଳ ଉପରେ ମାଟି ଚଢି ଯାଏ। ତାଳକୁ ଖୋଳିକି ଆଣନ୍ତି, ଖୋଳି ହଁ ତାଳ ମୁନ କୁହନ୍ତି, ତା ଭିତରେ ଯୋଉ ଧଳା ଧଳା ତାଳ ମୁନ ବାହାରି ସେ ସବୁ ଜିନିଷ ମତେ ଖାଇବାକୁ ଭଲ ଲାଗେ, ହଁ ତମକୁ କେମିତି କଣ ଲାଗେ?
ତାପରେ ହଁ ସେଟା ମତେ ଭଲ ଲାଗେ ସେଟା ଟିକେ ଆଉ କହିଲ ଖରା ଦିନେ ଟିକେ ବେଶୀ ବାହାରେ ମାନେ ଶୁକି ସାଇଲା ପରେ ସେଟା ତାକୁ ଆଣନ୍ତି ତାକୁ କରନ୍ତି ଶୀତ ଦିନ ଟାଇପ ରେ ହେଟା କଣ କହିଲ ପୂଜା ବି ହୁଏ। ସେଟା ଆମର କଣ କହିଲ ଯୋଉ ଝିଅ ମାନେ କୁଆଁରୀ ପୂଜାରୀ ବି କରନ୍ତି। ସେଟା ପୂଜା କରନ୍ତି, ହଁ କୁଆଁର ପୁନେ ସେଟା ପୂଜା କରନ୍ତି, ତାକୁ ଗଜା ପକାନ୍ତି ତାପରେ ଆଉ ଗଟେ କଥା କଣ କହିଲ ତାପରେ ଏବେ ବି ସରିଗଲା ସେଇଟା ମାନେ ତାଳ ଧର ଥିବ ଯେକୌଣସି ଗଛରେ ସେଟା ପଇଲା ପରେ ଏବେ ଲୋକ ନେଇ ତାକୁ ପି ପିଠା ବି କରନ୍ତି, ପିଠା କରନ୍ତି ଆଇଦ ନହେଲେ ରୁଟି ବି କରିବେ ତାକୁ ନେଇକି। ସିଏ ଅରୁଆ ଚାଉଳ ଦେଇକି ତାକୁ ଟିକେ ପେଷିକି ଏଟା ଚକିରେ ସେଇଟାକୁ କରନ୍ତି ମାନେ ଇଏ। ଅରୁଆ ଚାଉଳ ପିଠା କରନ୍ତି, ନହେଲେ ରୁଟି ବି ଅଟା ପକେଇଲେ ରୁଟି ବି ସେଇଟା ହୁଏ। ଭଲ ଟିକେ ସ୍ଵାଦ ଲାଗେ ଖାଇ
ପ୍ରାୟତଃ ଭାଇ ମୁଁ ସକାଳୁ ଉଠେ, ସକାଳୁ ଉଠି ସାରି ମୁଁ ନି ତ୍ୟ କର୍ମ ସାରୀ ମତେ ଘର ଲୋକ ସବୁବେଳେ ଚିଡନ୍ତି ମୋର ଗୋଟେ ଗ୍ୟାସ୍ ପେଟ ସେଥିଲାଗି ମୁଁ ବେଲ ପତ୍ର ଦି ଚାଟା ସବୁବେଳେ ଖାଏ, ଖାଇ ତା ପରେ ଘର ଲୋକ ସବୁବେଳେ ଆଣନ୍ତି ଆ ବେଲ ଗଛରୁ ବେଲ ପଣା କରିବା ପାଇଁ। ଦିଟା ଖଣ୍ଡେ ବେଲ ଆଣନ୍ତି ସବୁଦିନେ ଆଉ ସେ ଚୁଲିରେ ପୋଡା ହୁଏ ବେଲ ଟା। ଚୁଲିରେ ପୋଡା ହେଇ ରିବ ପୋଡା ହେଲା ପରେ ସେ ଗୋଳା ହେଇକି ଚିନି ଫିନିରେ ମତେ ଦିଅନ୍ତି ସବୁଦିନ ସକାଳୁ ପିଇବାକୁ ଆପଣଙ୍କୁ କଣ ସକାଳୁ ଉଠିଲା ପରେ କଣ କଣ ନିତ୍ୟକରମ ସାରିଲା ପରେ ଆପଣ କଣ କଣ ଖାଇବା ସବୁ ଖାଇନ୍ତି ଭଲ ଜିନିଷ?
ପଚାରିଲେ ଏଇଟା ମାନେ ଦେହ ପାଇଁ ବି ଭଲ ସବୁ ସକାଳୁ ଉଠିକି ଆଗେ ଉଠିକି ବ୍ରସ ବ୍ରସ ସାରିଲା ପରେ ଉ ଟିକେ କହିଲ ନାଣ୍ଡି ବଗୁଲିିକି ଟିକେ ପକେଇଥିବି। ସେଥୁରୁ ଟିକେ ପିଇଦିଏ ଆଉ ଟିକେ କହିଲ ଲ ବଙ୍ଗ ଟିକେ ପକେଇ ଥିବି ପାଣିରେ ତିନୋଟି ଲବଙ୍ଗ ଏ ଦିଟା ମୁଁ ପିଏ। ତାପରେ ସାରିଲା ପରେ ତାପରେ ଘରେ ରୁଟି ଅଧିକାଂଶ ସମୟ ମୁଁ ଖାଏ ରୁଟି। ରୁଟି ସହିତ ଯାହାବି ହଉ ମୁଁ ଖାଇଦିଏ ରୁଟି ହଉ ଆଉ କଣ କହିଲେ ଧର ଏଇ ଯୋ ଧର କଣ ସଂକ୍ରାନ୍ତି ହଉ କି ପୁନେଇ ହଉ। ଏଥିରେ ଚକୁଳି ଫକୁଳି ଯଦି ହେଇଥିବ ଖାଇଦେବି। ନହେଲେ ଆଉ ଆଇଦର ନହେଲେ ମାନେ ଚୁଡା ଚକୁଡା ଟିକେ ମୁଁ ଖାଏ। ଚୁଡା କଦଳୀ ନହେଲେ ଚୁ ଖାଲି ଚୁଡା ଗୁଡ ମୁଁ ଏ ରା ଖାଏ। ମାନେ ମୁଁ ଆସି ଟିକେ କଲ ମାନେ ଏଇ ଯୋଉ ବା ଇଏ ବାହାର ଖାଦ୍ୟ ଟିକେ ମୁଁ ବେଶୀ ସକାଳ ବେଳା ଖାଏନା, ସକାଳଟା ଖାଇଦେଲେ ସେଟା ଗ୍ୟାସ୍ ରହିଯାଏ। ଗ୍ୟାସ ଟା ହେଇଗଲେ ମାନେ ଜାଣି ଥିବ ଦେହ ତ ଅମୂଲ୍ୟ ସବ ଦେହ ସବୁ ଚାଲିଯିବ ଦେହଟା ଥିବ ସବୁ ଠିକ୍ ଠାକ୍ ହବ। ମୁଁ ମୋ ସାଙ୍ଗଟାଇ ଆଜି ଗୋଟେ ତାଙ୍କୁ ଗ୍ୟାସ୍ ହେଇଯାଇଚି।
ଆଜ୍ଞା। ତମର ଯଦି ମୁଁ ତ ପ୍ରାୟ ସକାଳେ ଉଠିଲି ମୁଁ ଘର ଆମ ଘ ଘର ଆଗରେ ଦିଟା ପିଜୁଳି ଗଛ ହେଇଚି। ସିଏ ଏତେ ମା ସେରାରେ ପିଜୁଳି ପାଚୁଚି ପ୍ରାୟତଃ ଘର ଆଗରେ ପଚିକି ବହୁ ମାତ୍ରାରେ ପଡୁଚି। ମୁଁ ସବୁଦିନ ସକାଳେ ଉଠିକି ଦାନ୍ତ
ହଁ ଦାନ୍ତ ଘସି ସାରି ମୁଁ ଦି ଦିଟା ଖାଉଚି। ଛି କହୁଛନ୍ତିମ ଆଉ ପାଖାପାଖି ମୁଁ ଭାବୁଚି ଯଦି ତମର ବନ୍ଧୁବାନ୍ଧବ ଲୋକଙ୍କୁ କି ଘର ପାଖ ଲୋ କ ଙ୍କୁ ଦବା କରି ଇଚ୍ଛା ଅଛି ତାହେଲେ ମତେ କହିବେ ମୁଁ ଯେମିତି ହେଲେ ଗୋଟେ ଦି ବସ୍ତା ତିନି ବସ୍ତା ପିଜୁଳି ତୋଳିକି ଆପଣ ଙ୍କୁ ଯେମିତି ହେଲେ ଗାଡିରେ ପଠେଇବି। ନହେଲେ ତ ଆପଣ ଯେମିତି ହେଲେ ଗୋ ଗୋଟେ ଗାଡି ମତେ ଯୋଗାଇକି ପଠାଇବେ ମୁଁ ଆପଣଙ୍କୁ ଦେବି ପିଜୁଳି। ମୋର ବହୁତ୍ ଇଚ୍ଛା। କିନ୍ତୁ ଆମ ଗାଁ ଲୋକମାନେ ଏମିତି ପିଜୁଳି ଖାଇଲେଣି ସେ ଆମ ପିଜୁଳି ଗଛକୁ ଯେପରି ମୁଁ ଭାବୁଚି ବହୁତ ଦୁଃଖ ଦେଲେଣି ବି। ଡାହି ଫାଇ ଭାଙ୍ଗୁଛନ୍ତି ମୁଁ ପିଲାମାନଙ୍କୁ ବହୁତ ପାଟି କରୁ